ହ୍ୟାଲୋ। ଦିଦି ନମସ୍କାର।
ଆଜ୍ଞା ଦିଦି ନମସ୍କାର।
ଆଉ କଣ। ଆଉ ଭଲ ଅଛ?
ଭଲ ଅଛି।
ଆଉ କଣ କରୁଛ?
ଏବେ ଘରେ ସମସ୍ତେ ଖାଇବାକୁ ବସିଲେ ତ। ଟିକେ ଖାଇବା ବାଢି ଦଉଥିଲି।
ଓହୋ ହୋ ଆଉ କଣ, କଣ ରୋଷେଇ କଲ ଆଜି?
ଆଜି ଆମର ହେଇଛି ଘାଣ୍ଟ ତରକାରୀ। ଆଉ ମାଛ ତରକାରୀ ହେଇଛି। ଆମ୍ବ।
ହେଲେ ସବୁ ଖାଇ ବସିଲେଣି?
ଆଜ୍ଞା।
ହେଲେ ଘାଣ୍ଟ ତରକାରୀ କରିଛନ୍ତି। ଆଉ ଘାଣ୍ଟ ତରକାରୀରେ କଣ କଣ ପକେଇକି ରାନ୍ଧିଛନ୍ତି।
ଆମର ପଡୁଛି କଦଳୀ, ଆଳୁ। ଆମର ଚଣା ଯାଇ। ବାଇଗଣ।
ହେଲେ ବହୁତ ପୁରା ପ୍ରୋଟିନ ଜିନିଷ ପୁରା ଖାଉଛ ଆଉ।
ଆଜ୍ଞା ଆଜ୍ଞା। ଖାଇିବାକୁ ତ ପଡିବ ଏସବୁ।
ଆଉ ରୋଷେଇ କିଏ କଲେ?
ଆଜି। ନାଇଁ ଆଜି ଆମର ରୋଷେଇ ବାବା କରୁଛନ୍ତି।
ପୁରା ବଢିଆ ଆଉ। ହେଲେ ବାବା କଣ ଭଲ ରୋଷେଇ କରନ୍ତି ନା?
ହଁ।
ଓହୋ ପୁରା ଫ୍ୟାମିଲିରେ ସମସ୍ତେ ପୁରା ପରିବାରରେ ସମସ୍ତେ ପୁରା ରୋଷେଇ କଲେ ଭଲ କେତେବେଳେ କାହାର ଅସୁବିଧା ହେଲେ, କାର ଦେହ। ଖରା ବେଲେ ଜଳେଇ ମିଶି ପୁରା।
ହଁ। ନାଇଁ ଆମ ଘରେ ସମସ୍ତେ କରନ୍ତି ରୋଷେଇ।
ଆମ ଘରେ ବି ସେମିତି ସମସ୍ତେ। ଆମର ବହୁତ ଝିଅ ବଂଶ ନା। କିନ୍ତୁ ପୁଅ ମାନେ ହିଁ ଆମର ସବୁ କରନ୍ତି, ମାମୁଁ ମାନେ କରନ୍ତି, ଭାଇ ମାନ କରନ୍। ତି ତାପରେ ଆମର ଦିଦିଙ୍କର। ଦିଦିଙ୍କର ହଜବେଣ୍ଡ ମାନେ ଯଦି ଆସନ୍ତି କହିଲେ ସବୁ ସେମାନେ କରନ୍ତି। ଆମେ ପୁରା ମାନେ ଖଟି କରୁ ଆଉ ପୁରା ଆଉ।
ହଁ ଆ ଆମ ଘରେ ବି ସେମିତି ସମସ୍ତେ ବାବା ସବୁ ରୋଷେଇ ବାସ ସବୁ କରିଦିଅନ୍ତି।
ଭଲ ମାନେ ବାପା ମାନଙ୍କର ହାତର ରନ୍ଧା ବହୁତ ମାନେ ସ୍ଵାଦିଷ୍ଟ୍। ଲାଗେ ଆଉ।
ଆଜ୍ଞା।
ମାନେ ମା ମାନେ ସବୁବେଳେ କରନ୍ତି ନା ତାଙ୍କର ଖାଇ ଖାଇ ଖାଇ
ହଁ ଗୋଟେ ଟେଷ୍ଟ ଥାଏ ଆଉ ଜଣେ ରୋଷେଇ କଲି ଟିକ ଅଲଗା ଟେଷ୍ଟ ଆସେ।
ତାଙ୍କେ ତାଙ୍କେ ମାନେ କେତେବେଳେ କୋଉ ଉ ଦିନ କୋଉ ଟାଇମ ରେ କରିବେ କିନ୍ତୁ ବହୁତ୍ ଭଲ ତାଙ୍କର ଲାଗିବ ଆଉ।
ଆମର ପ୍ରାୟ ଯେହେତୁ ଆମେ ମାସକୁୁ ମାସ ଯୋଉ ଆମେ ପିରିୟଡସ୍ ହଉ
ହଁ ହଁ ହଁ।
ସେ ଟାଇମ ରେ ବାବା ହିଁ ରୋଷେଇ କରନ୍ତି।
ବହୁତ ଭଲ ବିଷୟ ଆଉ ମାନେ ସେ ଟାଇମରେ ଗୋଟେ ଗୋଟେ ଗୋଟେ ଆମକୁ ଗୋଟେ ଗୋଟେ ବିଶ୍ରାମ ମିଳେ ଆଉ ଗୋଟେ। ଯାହାହେଲେ ବି ଗୋଟେ ରେଷ୍ଟ୍ ମିଳେ ଆଉ।
ନାହିଁ କରନ୍ତି ରୋଷେଇ।
ଆଉ ସେ ଟାଇମ ରେ ମାନେ ଆଁ ନିଜକୁ ମାନେ ବହୁତ ମାନେ। ପୁରା ଇଏ ବି କଷ୍ଟ ବି ଲାଗୁଥିବ ନା। ଗୋଟେ ସେ ଟାଇମ ରେ ଗୋଟେ ଯତ୍ନ ବି ଦରକାର।
ହଁ।
ବଢ଼ିଆ ବିଷୟ ଆଉ ସମସ୍ ସମସ୍ତଙ୍କ ଘରେ ଏମିତି ହେବା ଦରକାର। ଏବେ କକୋ କକୋ ଫେ କୋକୋ କୋକୋ ଫ୍ୟାମିଲିରେ ଏମିତି ମାନେ ତାଙ୍କେ ହିଁ କରନ୍ତୁ ତାଙ୍କେ ହିଁ ଦିଅନ୍ତୁ।
ହଁ ଏମିତି ଥାଏ ଝିଅ ମାନେ ହିଁ ରୋଷେଇ କରିବେ ପୁଅ ମାନେ ରୋଷେଇ କରିବେନି। ଏ ସବୁ ବି ଅଛି ବହୁତ ଫ୍ୟାମିଲିରେ ଅଛି ଏବେ ଯାଏବି।
ବହୁତ ଫ୍ୟାମିଲିରେ ଅଛି ଆଉ ପହଞ୍ଚି ପାରିନି ମଧ୍ୟ ମାନେ ସେମାନେ ତ ତାଙ୍କେ ତ ଘରେ ଅଛ ତାଙ୍କେ କରିବେ ଆମକୁ କରିକି ଦେବେ କିନ୍ତୁ ତାଙ୍କେ ଗ
ଆମର ଏଇଠି ବି ଆମ ସାହିରେ ବି ଅଛନ୍ତି, ସ ସେମିତି କେତେ ଜଣ।
ହ
ଆଉ ସେମାନେ ବି କୁହନ୍ତି କି ପୁଅ ପୁଅଟେ ହେଇକି କଣ ରୋଷେଇ କରିବ।
ହଁ ହଁ ସେ ପୁରା କୁଚିନ୍ତା ରେ ରହିଗଲେ ଅ
ଆଜ୍ଞା ସେମାନେ ଭାତ ବି ବାଢିକି ଖାଆନ୍ତିନି ସେ ଝିଅ ଅଛି ମାନେ ସିଏ ହିଁ ଭାତ ବାଢିକି ଦେଲେ ସେ ଖାଇବେ।
ମାନେ ସେ ଜଣେ ଘରେ ସବୁବେଳେ କାମ କରୁଚି କାହିଁକି ଆ ଆମେ ନିଜେ ଟିକେ ଭା ଭାତ ବାଢିକି ଖାଇବୁ ସେତିକି ନାହିଁ, କିନ୍ତୁ ଏମାନେ ଅଛନ୍ତି ତ ଆମକୁ ଦେବେ।
ହଁ ସେମାନେ ମାନେ ସେମାନଙ୍କର ମାନସିକ ସେମତି ଗୋଟେ ଥାଏ। ଝିଅ ମାନେ ହିଁ ରୋଷେଇ କରିବେ ଆଜ୍ଞା ସେମାନଙ୍କ ମାନସିକତା ସେମିତି।
ତଳ ଲେଭଲ ମାନେ ପୁରା ନିଚ୍ଚରେ ହିଁ ଦେଖିଥା ନ୍ତି ମାନେ ଏମାନେ କାହିଁକି ଅଛନ୍ତି ଏମାନେ କାହିଁକି କାଡି ବେନି ମାନେ ଖାଇବେ ସେଠି ହିଁ ହାତ ଧୋଇବେ
ହଁ ସେଇ ଯୋଉ ହଁ ସେମିତି। କେତେ ବି ଅଛନ୍ତି ବାହାରକୁ ଛାଡିବେନି ଝିଅ ମାନଙ୍କୁ ପଢିବାକୁ ବେଶୀ ଦେବେନି।
ଏପଟେ ବି ଆମର, ଏପଟେ ବି ଆମ ବହୁତ ମାନେ ଇ ମାନେ ବହୁତ ଇମ୍ପ୍ରୁଭ କରିଚି। ଆମର ଝିଅ ମାନଙ୍କୁ ବହୁତ ଏପଟେ ଶିକ୍ଷିତ କରାଉଛନ୍ତି। ଝିଅମାନେ ଝିଅମାନେ ଡ କ୍ଟର ଡକ୍ଟର ହଉଛନ୍ତି ତାପରେ ଆମର ଶିକ୍ଷକ ଶିକ୍ଷୟତ୍ରୀ ମାନେ ହଉଛନ ନ୍ତି ଜିଲ୍ଲାପାଳ ମାନେ ଆମର ଗୋଟେ ଦିଦି ହେବେ ତାଙ୍କେ ଗୋଟେ ଜିଲ୍ଲାପାଳ ଏବେ ବର୍ତ୍ତମାନ ଏବେ ପାଇଛନ୍ତି ଗତ ବର୍ଷ ପାଇଲେ।
ବହୁତ ଭଲ କଥା ଏଇଟା।
ତାଙ୍କ ବାପା ତାଙ୍କୁ ସବୁବେଳେ କୁହନ୍ତି ତୁ ଭଲ, ତାଙ୍କ ବାପା ସରପଞ୍ଚ ଅଛନ୍ତି। କିନ୍ତୁ ତାଙ୍କେ ଯେତେବେଳେ ପାଇଲେ ସମସ୍ତେ ଜାଣିଲେ ଯେ ଆମ ଝିଅ ମାନଙ୍କୁ ଆମେ ସବୁବେଳେ ଖାଲି ରୋଷେଇ ହିଁ ର
ହଁ ସିଏ ସବୁ ଝିଅଙ୍କ ପାଇଁ ଗୋଟେ ପ୍ରେରଣା ହେଲେ।
ପ୍ରେରଣା ହେଇଗଲେ, ଆଉ ଏବେ ସମସ୍ତେ ଝିଅ ମାନଙ୍କୁ ପୁରା ଆଉ ଘରେ ରୋଷେଇ ନାହିଁ ଝିଅମାନେ ପାଠ ପଢନ୍ତୁ, ଟିଉ ମାନେ ଟିୟୁସନ ଯାଆନ୍ତୁ।
ହଁ ଏବେ ଆଗୁରୁ ଏଇଟା ଗୋଟ ମାନସିକତା ଥିଲା ଆଉ ଏବେ ବି ଅଛନ୍ତି ବହୁତ ମାନେ କିଛି ଘରେ ଅଛନ୍ତି ଝିଅ ମାନଙ୍କୁ ଘରେ ହିଁ ରଖିବା। ପାଠ ବି ପଢେଇବି କିନ୍ତୁ ବା ହାରକୁ ଚାକିରୀ
ଛାଡ଼ିବେନି କିନ୍ତୁ ଆମ ଘରେ ଆମ ଘରେ ସେ ଯାକ ସବୁ ମାନେ ତମେ ଯାହା କରିପାରିବ, ତମେ କର। ମାନେ ତମେ ପଢିବାକୁ ଚାହୁଁଚ ପଢ ତମେ ଚାକିରୀ କରିବାକୁ ଚାହୁଁଛ ଚାକିରି କର ଖୁସି ଲାଗେ ଆଉ ଆମ ଘରେ ଗୋ ଟେ ଯାହାବି ମାନେ ଏଲ୍ଲାଓ କରନ୍ତି, ଖୁସି ଲାଗେ।
ଆଉ କିଛି ଗୋଟେ ଖାନ୍ତି। ଏମିତି ମାନେ ବାହାଘର ପାଇଁ ପ୍ରସ୍ତାବ ନେଇକି ଆସିବେ
ହଁ ହଁ ହଁ ହଁ।
ତାଙ୍କୁ ଦରକାର କି ସେ ଝିଅ ଟା ପାଖ
ବଝ ବଝ ହଁ ହଁ।
ହଁ, କିନ୍ତୁ, ସିଏ ଚାକିରି କରିପାରିବନି। କେବଳ ଘରେ ହିଁ ରହିବ, ସେମିତି ମାନ ସିକତା, ବି ଅଛି କିଛି ଲୋକଙ୍କର।
ହଁ, ସେ କରିବାକୁ ପଡିବ, ନିହାତି କରିବ ମାନେ କରିବ, ସେ ଆମ ଘରକୁ ଆସିଛି କହିଲେ- ସେ ଆମ ଘରକୁ ଗୋଟେ ଚାକରଣୀଟେ ହିଁ ଆସିଛି, ସେମାନେ ନିଜ ମାନେ ତାକୁ କେବେ ବି ଝିଅ ଝିଅ ପରି ଗ୍ରହଣ କରନ୍ତି ନାଇଁ।
ନାଇଁ ସେ ନି ବହୁତ ନିର୍ଯ୍ୟାତନା ଦିଅନ୍ତି। କିନ୍ତୁ ଆଜିକା ଦୁନିଆରେ ପାଠ ଟା ନିହାତି ଦରକାର ଗୋଟେ ଝିଅ ପାଇଁ।
ଆ
ସ୍ୱାବଲମ୍ବୀ କରାଇବ ପାଠ। ହାଲୋ ହାଲୋ